ହଁ ମାଡାମ୍ ନମସ୍କାର୍ କଣ କରୁଚ ମାଡାମ୍?
ଏଇ ରୋଷେଇ ସରିଲା ଏବେ ଅଛି ରୁମ୍ ରେ ଅଛି ଆଉ।
ଓହୋ। ଆଉ ମ୍ୟାଡାମ୍ କଣ ରୋଷେଇ କରିଛନ୍ତି ଆଜି?
ଆଜି ତ ଗୁରୁବାର ସବୁ ସାଧା ହେଇଛି। ଭାତ ଡାଲି ପୋଟଳ ଆଳୁ ଭ ଜା ଆଳୁ ଭର୍ତା ଶାଗ ଭଜା ଆଉ।
ଓହୋ।
ହଁ।
ହଁ ଗୁରୁବାରେ ତ ସାଧା ଆମର ବି ତ ଅରୁଆ। ଆମର ପ୍ରତ୍ୟେକ୍ ଗୁରୁବାରେ ଅରୁଆ ଖାଉ ବୋଧେ ହେଇଗଲାଣି ପାଁ ଞ୍ଚ ଛଅ ବର୍ଷ ହେଲାଣି ଅରୁଆ ଖାଉଛୁ।
ଗୁରୁବାରେ କରନ୍ ନ୍ତି ଅରୁଆ ଖାଆନ୍ତି ଆଉ।
ଆଜ୍ଞା।
ହଁ ମୁଁ ଖାଏନି ମୁଁ ଉସୁନା ଖାଏ କିନ୍ତୁ ସାଧା।
ଆଜ୍ଞା ହଁ ସାଧାବାର ତ। ନାଇଁ ରୋଷେଇ ସରିନି ମୁଁ ଏଇ ଟିକେ ମମି କରୁଚନ୍ତି ରୋଷେଇ ମୁଁ ଏ ତ ବସିଛି ଆଉ।
ହଁ ହଁ ହଁ ମମି କରୁଥିବେଆଉ।
ଆଜ୍ଞା ଅ ଖରା ବି ଆଜି ପ୍ରବଳ ହେଇଛି।
ହଁ ହଁ ଆଜି ସବୁଆଡେ ଖରା।
ହଁ କାଲି ବି ରା ତି ରେ ଯେ ଏତେ ଗୁଳୁ ଗୁଳି ହେଲା ଯେ ଜମା ଶୋଇ ହେଲାନି।
ହଁ କାଲି ଖରାଟା ହେଇଥିଲା, କାଲି ଠାରୁ ଆଜି ଆହୁରି ଖରା ହେଇଚି। ବର୍ଷା ପାଗ ଥିଲା ଆଠ ତିନି ଚାରି ଦିନ ହେଲା କି ତୁ ଏଇ ଦି ଦିନ ହେଲା ଏତେ ଖରା ହଉଛି ଯେ ଗରମ ପୁଣି ବଢି ଯାଇଛି।
ହଁ ସେ ହଁ ମତେ ବି ଲାଗୁ କହୁଛି ମୁଁ ଭାବୁଛି ଆମର ଏ ଝରକା ପାଖରେ ଦି ଚାରିଟା ଗଛ ଲଗେଇଦେବି।
ହଁ ଲଗେଇ ଦିଅବ ଛାଇ ହବ ପବନ ହବ ଘର।
ଛାଇ ହେଲେ ବି ଦେଖୁ ମ୍ୟାଡ଼ାମ ଛାଇ ହେଲେ ବି ଆମର ଏତେ ବଡ ଘର ମମି ଏକୁଟିଆ ପହଁରା ପହଁରି କରିବାକୁ ବି ସେ ବହୁତ ଚିଡି ଯାଉଛନ୍ତି।
ହଁ ଯାହାର ବଡ ଘର ସେ ତ ଓଳେଇଲା ବେଳେ କଷ୍ କଷ୍ଟ ହବ ଆଉ ସଫା କରିବା ପାଇଁ କଷ୍ଟ ହବ।
ଆଜ୍ଞା ଆମର ବି ବାପାଙ୍କ ଭାଇ ମାନେ ବି ବାହାରେ ରହୁଛନ୍ତି ଆଗରୁ ସବୁ ମିଶି ମାସିକି ରହୁ ସବୁଠୁ ବଡ ପରିବାର ଥିଲା କିନ୍ତୁ ଆଜ୍ଞା ଏବେ ସବୁ ବାହାରକୁ ପଳେଇଛନ୍ତି ଆ ସେ ଆପ୍ ମେଁ ଆମ ଫ୍ୟାମିଲି ଟା ଏକା ଆମ ଫ୍ୟାମିଲି ବଲେ କଣ ବାପା ମୁଁ ଆଉ ମମି ହଁ ନାନୀ ଏମତି ଆ ସେ ଯାଏ ସେ ସେମିତି ଲାଗିଥା ଏଲା ଆଜ୍ଞା ଆଜ୍ଞା।
କିନ୍ତୁ କେହି ଘରେ ରହୁନାହାନ୍ତି ମୁଁ ଏବେ ଏକା ରହୁଛି ଆଉ ସବୁ ବାହାରେ ଯିଏ ଯେମିତି ରହୁଛି। ରହୁଛନ୍ତି ଏବେ ଘରେ ମୁଁ ଏକା ସବୁ କୁ ମୁଁ ଗାଁ ରେ ଏକା ରହୁଛି ଆଉ ସବୁ ବାହାରେ ରହୁଛନ୍ତି କିନ୍ତୁ ଆମ ଉପରେ ସବୁ ପ୍ରେସର ନା। ସେମାନେ ଆସିଲେ ବନ୍ଧୁ ଭଳିଆ ପର୍ବପର୍ବାଣିରେ ସେ ଗଲେ। କିନ୍ତୁ ଦାୟିତ୍ଵ ଘରର ସବୁ ଆମକୁ ନେବାକୁ ପଡୁଛି।
ଆଜ୍ଞା।
ଏୟା ଆମର ଗୋଟେ ରୁମ ଉପରେ ନଡିଆ ନା ଅଛି ଆମ୍ବ ଗଛ ସେ ରୁମ ଟାରେ ଖାଲି ତମେ ଫ୍ୟାନ ଲଗେଇଲେ କହିବ ଏସିି ଲାଗିଛି କି ଏତେ ଥଣ୍ଡା।
ଓଁ ହୋ ହଁ ହଁ ଆମର ବି ଉପରେ ଘର ଅଛି ଯେ ଗୋଟେ ସାଇଡ ଉ ତା ଉପରେ ଘର ଅଛି ଆଉ ଗୋଟେ ସାଇଡ ଘର ନାାଇଁ ଅ ଆଜ୍ଞା ଫାଙ୍କା କିନ୍ତୁ ଗୋଟେ ଆମ୍ବ ଗଛ ଲମ୍ବିଛି ଏତେ ବି ଛାଇ ନାହିଁ କିନ୍ତୁ ହଁ ପତ୍ର ନଥିବ ଏ ମତେ ଥଣ୍ଡା ଲାଗେ କିନ୍ତୁ ରାତିରେ ଗରମ ଲାଗେ।
ହଁ ହଁ ନା ସେ ଯାହାର ଦୋତାଲା ଘର ତଳ ତାଲା ଟା ପ୍ରାୟ ଥଣ୍ଡା ହୁଏ, ହଁ ଥଣ୍ଡା ଲାଗେ, ଆଉ ଏବେ ତ ଯୋଉ ଗ ଗରମ ହେଲାଣି ଆଉ ସେ ସ ହି ହଉନି।
ଆଜ୍ଞା।
ହଁ ଏସି ବିନା ବି ରହି ହଉନି ଆଉ।
ଆଜ୍ଞା, ଏସି ତ ଘରେ ଘରେଏସ ସିଏ ଆଉ କିନ୍ତୁ ଏସିଠୁ କିନ୍ତୁ ଦେଖିବେ ଯାହାର ନଈ କୂଳିଆ ଘର ତାଙ୍କୁ ଏସି ଦରକାର ହୁଏନି। ଆମର କଣ କହିଲେ ନଈ କୂଳିଆ ଘର ଏପଟୁ ଗୋଟେ ଦିଗରୁ ନଈକୂଳିଆ ପବନ ବାଡେଇଲେ ଆଉ ଗୋଟେ ପଟରୁ ଏଇଠୁ ବିଲ ପବନ ବାଡେଇ ବାଡେଇଲେ ବି ଝାଞ୍ଜି ପବନ ଗୁଡା ଆଜ୍ଞା ଝାଞ ଞ୍ଜି ପବନ ଯୋଉଗୁଡା ଭାରି ଗରମ।
ହଁ ହଁ ହଁ ସେଟା ତ ଏଇ ମାସରେ ବୈଶାଖ ଜ୍ୟେଷ୍ଠ ମାସରେ ହୁଏ ସେଟା।
ସେଟା ଭାରି ବାଧେ ମାନେ ନା ବାହାରେ ବସି ହୁଏ ବା ଅ ପବନରେ ଠିଆ ହେବାକୁ ମଜା ଲାଗେ କିନ୍ତୁ ବ ଏତେ ସ